ହ୍ୟାଲୋ ସାଙ୍ଗ ସୁ
ଶୁଭ ସକାଳ ସାଙ୍ଗ।
କେମତି ଅଛ ଭଲ କେମିତି ଅଛ ତ
ମୁଁ ଭଲ ଅଛି ତୁ କେମିତି ଅଛୁ ସାଙ୍ଗ।
ହଁ ମୁଁ ବି ଭଲ ଅଛି ଆଉ ଆଜି ତମେ ସକାଳୁ ଉଠିକି ତୁ କଣ କଲୁ?
ମୁଁ ତ ସକାଳୁ ଉଠିକି ସବୁବେଳ ବ୍ୟାୟାମ କରେ ନିତ୍ୟକର୍ମ ସାରେ। ଆଉ ଖାଦ୍ୟ ଖାଏ। ସେଇ ତ ମୋର ଦିନିକ କାମ ଆଜି ବି ସେଇଆ କଲି ଆଉ କଣ ତୋ ଖବର କଣ।
ହଁ ମୁଁ ବି ଆଜି ସକାଳୁ ଉଠିଲି ହଁ ତାପରେ ମୋର ନିତ୍ୟକର୍ମ ସାରିଲି ତାପରେ ମୁଁ ଟିକେ ଯୋଗ କଲି। ତାପରେ ମୁଁ ବହି ପଢ଼ିଲି କି ତାପରେ ମୁଁ ମୋର ଜଳଖିଆରେ ଆଜି ପୁରୀ ଆଉ ତରକାରୀ ଖାଇଲି ତାପରେ ଖାଇସାରିକି ପାଠ ପଢ଼ିବା ପାଇଁ ବସିଲି। ହଉ ଆଉ ଏବେ ତ ରଜ ଗଲ ରଜରେ ଆଉ କଣ ଦୋଳି ଖେଳିଲୁ ନାହିଁ ନା ନାହିଁ। ଆଉ ପ ରଜ
ମୋରତ ପଢାପଢି କରୁଛି ମୁଁ ମୁଁ କୁହରେ ପଢା ପଢି କର ଥିଲି ସେଥିପାଇଁ ରଜକୁ ଏନଜୟ କରିପାରନି ଏ ବର୍ଷ।
ହଁ ଯେତେ ବି ପଢ଼ାପଢ଼ି କର ଟିକେ ତ ପଢ଼ାରୁ ଆଡ଼ିକି ଟିକେ ନିଜ ମନକୁ ବି ଖୁସି କରିବା ଦରକାର ନହେଲେ ତୋର ମୁଣ୍ଡଟା ପରେ ଯାମ୍ ହଁ ମୁଁ ହଁ ମୁଁ ପଢ଼ୁଛି ଅରୁ
ହଁ ମୁଁ ପ୍ରତିଦିନ କମସେ କମ ତିରିଶ ସମୟ ମାନେ ମିନିଟ ବହି ପଢିବାକୁ ଚେଷ୍ଟା କରେ। କିନ୍ତୁ ଦେଖେ ପଢିବାକୁ ତ ଚେଷ୍ଟା କରେ କିନ୍ତୁ ହଉ ହେଉ କୋଡିଏ ମିନିଟ ପାଖାପାଖି ପଢିଦିଏ।
ଭଲ। ମୁଁ ବି ବହି ପଢ଼ିବା ଆରମ୍ଭ କରିଛି ବହି ପଢ଼ିଲେ କିଛି ନୂଆ ନୂଆ ଜିନିଷ ମଧ୍ୟ ଶିଖ ଖିବା ପାଇଁ ମିଳୁଛି ବହୁତ ଖୁସି ଲାଗୁଛି।
ହଁ ଠିକ କହିଲୁ ବହି ବହି ପଢିଲେ ଆମର ଭାବନା ଶକ୍ତି ବଢେ ଆମର ଉଁ ବିଚାର ଶକ୍ତି ବଢେ ଆମେ ନୂଆ ନୂଆ ଜିନିଷ ବି ଜାଣିବା। କୁ ଚେଷ୍ଟା କରେ ଆମେ ନୂଆ ନୂଆ ଜିନିଷ ଜାଣେ ମଧ୍ୟ ଏକଦମ ନୂଆ କଥା ଶିଖ କିରେ ଆମେ ଯେମିତି ଥିଲେ ତାଠୁ ବହୁତ କିଛି ଆମେ ଜାଣିଯାଏ ବହିରୁ
ବହୁତ ଭଲ କଥା କହିଲୁ ମୁଁ ବି ବହୁତ ସମୟ ଆଗରୁ ମୋବାଇଲେ ପୁରା ଦେଖୁଥିଲ ମୋବାଇଲେ ପୁରା ଅଧିକ ସମୟ ବିତଉଥିଲି କିନ୍ତୁ ଏବେ ମୁଁ ସେଇ ସମୟରେ ଆଉ ମୋବାଇଲଟାକୁ ନ ଦେଖିକି ଏଥରକ ବହି ପଢୁଛି ଆଉ କିଛି ନୂଆ ନୂଆ ଜିନିଷ ମଧ୍ୟ ଶିଖୁଛି।
ବହୁତ ଭଲ କରୁଛୁ ଏଇଟା ଗୋଟେ ବହୁତ ଭଲ ଅଭ୍ୟାସ ହେଲା ଜୀବନକୁ ବଦଳେଇ ଦେଇପାରେ ବହିର ପଢିବା ଅଭ୍ୟାସ
ହଁ ଠିକ କଥା କହିଲୁ ତତେ କେଉଁ ପ୍ରକ ପ୍ରକାର ସବୁ ବହି ପଢେ ପାଇଁ ଭଲ ଲାଗେ।
ମୁଁ ଗଳ୍ପ ବହି। ଜୀବନ ବହି। ଓ ପ୍ରେରଣା ଦାୟକ ବହି। ଓ ଭୂତ ଭୂତର ଯୋଉ କାହାଣୀ ବହି ବିି ପଢିବାକୁ ମତେ ବହୁତ ଭଲ ଲାଗେ।
ଓ ବହୁତ ବଢିଆ କଥା ତାହେଲେ ଆଉ ବଢିଆ ଲାଗୁଛି ଶୁ ମତେ ବି ମଧ୍ୟ ବହୁତ ତ ଯଉ ବିଜ୍ଞାନ ବିଷୟରେ ସବୁ ଯଉ ଜିନିଷ ଥାଏ ଆଉ ଯଉ ନର୍ମାଲ ରୋ। ସେଇର ବିଷୟରେ ଯେଉଁ ଜିନିଷ ଥାଏ ମୋତେ ବି ସବୁ ସେଇ ବହି ପଢ଼ିବା ପାଇଁ ବହୁତ ଭଲ ଲାଗିଥାଏ।
ଆଉ ବହି ପଢ଼ିବା ମଧ୍ୟ ହେଉଛି ଗୋଟେ ଭଲ ଅଭ୍ୟାସ ଏଇ ଦ୍ୱାରା ଆମର କିଛି ଆମେ କିଛି ନୂଆ ନୂଆ ଜିନିଷ ଶିଖିଥାଉ ଆଉ ବହୁତ ଆମର ଭାଷା ମାନେ ଆମେ ଯ କଥା କହୁଛେ ସେ ଖ ଆମେ ଦିଡୁଛି ଆଉ ଆମର ବହୁତ ସାରା ଆମେ ଶବ୍ଦ ବି ଶିଖିବା ପାଇଁ ଚାହୁଛେ ଏଇଟା ହିଁ ହଉଛି ଗୋଟେ ସବୁଠୁ ଭଲ ଅଭ୍ୟାସ କଉନ।
ହଁ ତୁ ତ କହିଲୁ ବହୁତ କଥା କହୁଛୁ ଆଉ ଠିକ କହୁଥିଲୁ।
ହଁ ଠିକ କହିଲୁ ଯାହା କହିଲୁ ଠିକ କହିଲୁ।
ହଁ ଆଉ। ସ୍କୁଲରେ ଯେଉଁ ଇଣ୍ଟରଭିୟ୍ୟୁ ମଧ୍ୟ ହୁଏ। ଯୋଉ ସ୍କୁଲରେ ସବୁ ଯଉ ଇଣ୍ଟରଭିୟ୍ୟୁ ହୁଏ ଆଉ ସମ ସେ ଯୋଉ ଆସନ୍ତି ବହି ଆଣିକି ସେଇଟା ବି ମୁଁ ବହୁତ ସାରା କିଣେ ଛୁଆ ବେଳେ ସେଇଠି ପଢେ।
ପ୍ରତିଦିନ ଅଳ୍ପ ସମୟ ବହି ପଡ଼ିଲେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳେ।
ହଁ ଠିକ କଥା ବି ଥିଲୁ। ଆମେ ଦି ଆମେ ଏମିତି ଦୁଇ ଜଣ ମିଶିକି ପ୍ରତିଦିନ ଗୋଟେ ଗୋଟେ ଅଭ୍ୟା ଗୋତେ ଗୋଟେ ବି ଅଧ୍ୟାୟର ବହି ପଢ଼ିବା ଆଉ କଣ କହୁଛୁ?
ହୁଁ ଠିକ କହିଛୁ ବହୁତ ବଢିଆ କଥା କହିଛୁ। ପରେ ଆମେ ପରସ୍ପର ଆଲୋଚନା ମଧ୍ୟ କରିପାରିବା ଆମେ ସେ ଜିନିଷ ଟାକୁ ଦୁଇ ଜଣ ମିଶି ପଢିଲେ ଆମେ ଦୁଇ ଜଣଙ୍କୁ ହି ଆମେ ଜାଣିପାରିବା। ନିଜ ନିଜ ଭିତରେ କଥା ହେଇପାରିବା କୋଉଟା ଠିକ କୋଉଟା ଭୁଲ। ତୁ କଣ ପଢିଲୁ ମୁ କଣ ପଢିଲି। ବହୁତ ମଜା ଆସିବ।
ହଁ ଠିକ କଲୁ ଆ ଏଇଟା ପଢିବା ଦ୍ଵାରା ବି ଆମେ ଆମର ଯୋଉ ଆମେ ଯୋଉ ବି ଆମର ଚି ଶକ୍ତିକୁ ବି ଆମେ ଅଧିକ ମାନେ ବଢେଇ ପାରିବା ଆଉ ଆମେ ଏକାଗ୍ରତା ବି ବଢିବା ଆଉ ଆମ ସ୍ମରଣ ଶକ୍ତି ମଧ୍ୟ ଉତ୍ ମାନେ ବହୁତ ଅଧିକ ବଢିଯିବ କଣ
ନିଶ୍ଚୟ ବହି ଆମର ସତ ସାଙ୍ଗ ସତ କଥା ବହି ଆମର ସାଙ୍ଗ ଭଳିଆ। ଯିଏ ଆମକୁ ସବୁବେଳେ କିଛି ନୂଆ ଶିଖାଏ ବହି ଆମର ସାଙ୍ଗ ବି ହେଇପାରେ, ବହି ଆମର ଗୁରୁ ବି ହେଇପାରେ ବହି ଆମର ଗୁରୁଜନ ବି ହେଇପାରେ। ତାଠୁ ବହୁତ ଜିନିଷ ଆକୁ ଶିଖିବାକୁ ମିଳେ ନା କଣ କହୁଛୁ?
କହିଲୁ ଆମେ ହଁ ଆମେ ସତ କଥା ବହୁତ କିଛି ଜିନିଷ ଶିଖିଥାଉ ଆଉ ଆମେ ଶୁଣେ ଏଥିର ଆମେ ଦି ଜଣ ମିଶିକି ବହି ପଢ଼ିବାର ସଂକଳ୍ପ ନେବା ଯେମିତି ଆମେ ପ୍ରତିଦିନ ଗୋଟେ ଗଟେ ଗୋଟେ ଅଦାୟର ବହି ପଡ଼ିବା କଉ
ହୁଁ ବହି ପଢିବା ଦ୍ଵାରା ବଢିବ ଏକଦମ ସୁନ୍ଦର ଭବିଷ୍ୟତ ଆମେ ଗଢିବା ବୁଝିଲୁ ବହି ପଢିକି ଆମେ ଦି ଜଣ ଯାକ ବହୁତ ସୁନ୍ଦର ଭବିସ୍ୟତ ଆମର ଗଢିବା ନା କଣ କହୁଛୁ?
ହଁ ଠିକ କହିଲୁ। କାଲି ମ ଆଉ ବି ଯୋଉ ନୂଆ ନୂଆ ବହିର ବାସ୍ନା ବି ବହୁତ ବଢିଆ ଲାଗେନି?
ହୁଁ ହୁଁ
ଆଉ ହଁ କାଲି ବି ମୁଁ ଗୋଟେ ବହୁତ ଭଲ ବହି ପଢ଼ିଥିଲି ସେଇଥିରୁ ବହୁତ କିଛି ନୂଆ ନୂଆ ଜିନିଷ ଶିଖି ଶୀଖିବା ପାଇଁ ମିଳିଲା
କେଉଁ କଥା ସବୁଠୁ ଅଧିକ ଭଲ ଲାଗିଲା ତତେ ବହିରୁ
ହଁ ମୁଁ ଜାଣିଲି ଯେ ପ୍ରତିଦିନ ଅଳ୍ପ ସମୟ ବି ବହି ପଡ଼ିଲେ ଆମର କଣ କହିଲୁ ସବୁଠୁ ବେଷ୍ଟ ହେଉଛି ଆମର ସ୍ମରଣ ଶକ୍ତି ବଢ଼ିଥାଏ ଆଉ ବହୁତ କିଛି ଶବ୍ଦ ଆମେ ଶିଖିଥାଉ ସେଇଟା ହିଁ ମତେ ବହୁତ ଭଲ ଲାଗିଲା
ହୁଁ ମାନସିକ ଏକତ ବି ବଢେ। ମୁଁ ମଧ୍ୟ ସେଇଟା ଅନୁଭବ କରିଛି ବହି ପଢ଼ିଲା ବେଳେ ମନ ଅନ୍ୟ କଥାକୁ ଦୂରେଇ ରହିଥାଏ କେବଳ ବହି ଭିତରେ ହିଁ ପଶିକି ରହିଯାଏ।
ହଁ ହଁ ତମେ ବହି ପଢିବା ପାଇଁ କିଛି ନିର୍ଦ୍ଦିଷ୍ଟ ସମୟ ରଖିଛ ନା ଯେତେବେଳେ ଇଚ୍ଛା ହୁଏ ସେତେବେଳେ ପଢ଼।
ମୁଁ ସକାଳେ ରାତିରେ ସକାଳେ ତିରିଶ ମିନିଟ ପଢେ କେବେ କେବେ ରାତିରେ ତିରିଶ ମିନିଟ୍ ପଢିଦିଏ। ଯେତେବେଳେ ମୋ ଇଛା ହୁଏ ଯେତେବେଳେ ମୁଁ ଏକୁଟିଆ ଅନୁଭବ କରେ। ସେତେବେଳେ ବହିକୁ ହିଁ ମୁଁ ସାହାରା ବୋଲି ଭାବିକି ବହିରୁ ବହିକୁ ପଢେ।
ହଁ ବହୁତ ଭଲ ଅଭ୍ୟାସ ଏଇଟା। ମୁଁ ବି ମଧ୍ୟ ସକାଳୁ ଉଠିକି ପଢ଼ିବା ପାଇଁ ଚେଷ୍ଟା କରୁଛି ଆଉ ପଢ଼ୁଛି ମଧ୍ୟ।
ହୁଁ ତୁ ସେ ଫୋନକୁୁ ଦୂରରେ ରଖିକି ବହି ପଢ ଦେଖିବୁ ମନ ସତେଜ ରହିବ। ଏବଂ ପଢିବାର କଥା ଅଧିକ ଦିନ ମନେ ରହିଥାଏ।
ଯେଉଁ ସମୟରେ ମୁଁ ମୋର ନିଜର ମୋବାଇଲ ଆଉ ସୋସିଆଲ ମିଡ଼ିଆ ବ୍ୟବହାର କରୁଥିଲି ସେ ସମୟରେ ଏବେ ମୁଁ ଅଧିକ ସମୟ ବହି ପଢ଼ିବାର ହିଁ ଅଭ୍ୟାସ କରିଛି ବହିକୁ ହଁ ଠିକ୍ କହିଲୁ।
ମୁଁ ଗୋଟେ ନୋଟବୁକ୍ ରେ ନୂଆ ଶବ୍ଦ ଗୁରୁପଣ ଲେଖି ରଖିଛି ଜାଣିଛୁ।
ଓ ବହୁତ ଭଲ କଥା ଏଇଟା ବହୁତ ସୁନ୍ଦର କଥା। ଆଉ ପରେ ବି ମଧ୍ୟ ତୁ ସେଇଟା ଦେଖିଲେ ତୋତେ ସବୁ ଜିନିଷ ବି ସହଜରେ ମନେ ପଡିଯିବ। ସବୁ ନୂଆ ନୂଆ ଶବ୍ଦ ବି ମନେ ପଡିଯାଉଥିବ ଆଉ ତୋର କଣ?
ହୁଁ ଆମେ ଯଦି ଏକ ବହି ପଢିବା ପରେ ପରସ୍ପର କାହାଣୀ କହିବା ତାହେଲେ ଅଧିକ ମଜା ଲାଗିବ ମାନେ ତୁ ଯୋଉଟା ପଢିଥିବୁ ମତେ କହିବୁ ମୁଁ ଯୋଉଟା ପଢିଥିବି ତତେ କହିବି ଦି ଜଣଙ୍କର ପରସ୍ପର କାହାଣୀ ଶୁଣିକି ବହୁତ ପ୍ରେରଣା ବି ମିଳିବ ତୁ କିଛି ନୂଆ ଜିନିଷ ଶିଖିଥିବୁ ମୁଁ ବି କିଛି ନୂଆ ଜିନିଷ ଶିଖିଯିବି।
ଏହି ଦ୍ୱାରା ବି ଆମର ମଧ୍ୟ ଅଧିକ ଦକ୍ଷତା ବଢ଼ିବ। ଆଉ ଆମେ କିଛି ଦି ଜଣ ଦି ଜଣଠୁ କିଛି ନୂଆ ନୂଆ ମଧ୍ୟ ଶିଖିପାରିବା କହୁନୁ।
ହୁଁ ଆମେ ଏମିତି ଯଦି କହିବାନିକି ଆମ ଦି ଜଣଙ୍କ ମଧ୍ୟରେ ମାନେ ଆମେ ଦି ଜଣ ମିଶିକି ଉନ୍ନତି କରିବା ମିଶିକି ନୂଆ ଜିନିଷ ଶିଖିବା।
ହଁ ଠିକ୍ କଥା। ଆଉ ମୋବାଇଲରେ ବି ଅଧିକ ସମୟ କାଟିବା ବଦଳରେ ବହି ଅଧିକ ପଡ଼ିବା ସେଇଟା ହେଉଛି ଆମ ପାଇଁ ଉପକାରୀ।।
ହଁ ବହି ଆମକୁ ଧୈର୍ଯ୍ୟ ଚିନ୍ତନା ଶକ୍ତି ଏବଂ ନୂଆ ଦୃଷ୍ଟିକୋଣ ବି ଦେଇଥାଏ।
ହଁ ଠିକ୍ କଥା, ଛୋଟ ପିଲା ସହିତ ଛୋଟ ପିଲାଠୁ ଆରମ୍ଭ କରିକି ବଡ଼ ଯାଏ ସମସ୍ତେ ବହି ପଢ଼ିବା ହିଁ ଦରକାର।
ହୁଁ ମୁଁ ମୋ ବହିକୁ ମଧ୍ୟ ପ୍ରତିଦିନ ଦଶ ମିନିଟ୍ ପଢିବ ପାଇଁ କହୁଚି। କିନ୍ତୁ, ମାନେ, ମାନେ ମୁଁ ଦଶ ମିନିଟ୍ ପଢିବାକୁ ଭାବୁଛି କିନ୍ତୁ ପଢୁ ପଢୁ କେତେବେଳେ ତିରିଶ ମିନିଟ୍ ବି ହେଇଯାଉଛି ମୁଁ ଜାଣି ଉନି ବହିରେ ଏମିତି ଗୋଟେ ଜିନିଷ ଅଛି। ତୁ ତାକୁ ମାନେ ଯଦି ଏକଗ୍ରତା ସହ ପଢିଦବୁ ତୁ ସେ ବହି ଭିତରେ ହିଁ ହଜିଯିବୁ।
ପୁଣି ଗୋଟେ ଯଦି ପଢିବୁ ତତେ ଆଉ ଗୋଟେ ଜିନିଷ, ଆଉ ସବୁଠୁ ତ ମଜା ଲାଗିବ ଯେତେବେଳେ ତୁ ଗପ ବହି ପଢୁଥିବୁ, ଗୋଟେ ପଢ ଅଟା ଆଉ ଗୋଟେ କଣ ଅଛି ଜାଣିବା ପାଇଁ। ପଡ଼ିବ ଏମିତି ଆମେ ଯଦି ପ୍ରତିଦିନ ଅଳ୍ପ ଅଳ୍ପ ପଢିବା, ତାେ ବର୍ଷ ଶେଷରେ ଆମେ କେତେ ବହିଶେଷ କରିଦେବା। ଆମେ ନିଜେ ଯିଏ ବି ଜାଣିପାରିବନି କହୁନୁ।
ଠିକ କହିଲୁ, ଛୋଟ ଛୋଟ ପଦକ୍ଷେପ ରୁ ବଡ ସଫଳତା ଆରମ୍ଭ ହୁଏ।
ହଁ, ହଁ ଠିକ କହିଲୁ, ତାହେଲେ ଆଜିଠୁ ବି ଆମେ ଆଉ ନୂଆ ବହି ପଢିବାର ଆରମ୍ଭ କରିବା ଆଉ।
ହଁ, ବହି ସହ ସମୟ କାଟିବା ଆମର ସବୁଠୁ ସୁନ୍ଦର ଅଭ୍ୟାସ ହେବ ନା କଣ? ବହି ପଢିବା ଅଭ୍ୟାସ ହିଁ ସବୁଠୁ ବଢିଆ।
ଆଉ, ତୁ ବହି କିଣିବା ପାଇଁ କେତେବେଳେ ବାହାରୁଛୁ? ନୂଆ ବହି କିଣିବା ପାଇଁ। ଆଉ କେମିତି, ତୁ ବାଛି କିି କେମିତି କିଣୁ?
ହୁଁ, ସେଇଆ ମୁଁ ପ୍ରଥମେ ବହିର ବିଷୟ ଦେଖେ। ପରେ ଲେଖକ ସୂଚୀ ପତ୍ର ଦେଖି ନିଶ୍ଚୟ କରେ? ଯଦି ମତେ ଏଟା ଭଲ ଲାଗିଲା ମତେ ଲାଗିଲା ସେ ବହିରୁ ମୁଁ କିଛି ଜିନିଷ ଶିଖି ପାରିବି। ତେବେ ମୁଁ ସେ ବହି ପଛେଇ ବା କିଣେ ନହେଲେ ବୋହୁତ ତିନି ଦୁନିଆ ରେ ତ ହୁତ ସାରା ବହି ଅଛି। କିନ୍ତୁ ଯଉ ବହିରେ କିଛି ଶିକ୍ଷା ମିଳେ, ସେ ବହି ମୁଁ କିଣିକି ପଢ଼େ।
ହଁ, ହଁ ଠିକ କଥା କହିଲ, କ ମୁୋ ସେ ଉପାୟ ଟା ବି ବାଛି କାରଣ ଏମିତି କଳୁ ମାନେ ଯୋଉ ଆମ ବହିଟା ମାଛିବା ସହଜ
ହୁଁ ଅ ତୁ ଗୋଟେ ବହି ଶେଷ କରିବାକୁ କେତେ ଦିନ ଲାଗେ ତତେ?
ସେମିତି କିଛି ନାହିଁ, ସେଟା ମାନେ ବହି ଉପରେ ହିଁ ନିର୍ଭର କରେ। ମୁଁ ଦିନକୁ ସେ କୋଡିଏରୁ ପଚିଶ ପେଜ୍ ପଢ଼ିବା ପାଇଁ ଚେଷ୍ଟା କରୁଚି ଆଉ। ସେ ଯେତେ ଜଲଦି ଯେତେ ଯଦି ତ କିଛି ଇଣ୍ଟରେଷ୍ଟିଂ ବହି ହେଲା ତାହେଲେ ତ ସେଇଟା ଜଲଦି ସରିବା ପେନ୍ ଲାଗିଯିବ ସବ ଜଲଦି ସରିଯିବ। ଆଉ ଯଦି କେବେ କାମ ଥାଏ କିଟେ ଡେରି ହେଇଯାଏ, ଏମିତି କିଛି ନାହିଁ ବହି ଉପରେ ନିର୍ଭର କରେ ଆଉ।
ହଁ, କିନ୍ତୁ ଗୋଟେ କଥା ମନେ ରଖ। ତୁ ଦିନକୁ ଏବେ କହିଲୁ କୋଡିଏ ପଚିଶ ପେଜ ପଢିବାକୁ ଚେଷ୍ଟା କର କିନ୍ତୁ ସେଟା ଠିକ ହେଇପାରେ, କିନ୍ତୁ ମୋ ମୋ ଉପରେ କଣ? ମୁଁ ବହିଟାକୁ ଅଳ୍ପ ଅଳ୍ପ କରିକି ପଢେ। କାହିଁକି ନା ଯଦି ମୁଁ, ଅଧିକ ପଢିବାକୁ ଭାବିବି ଦିନକୁ କୋଡିଏ ପଚିଶ ପେଜ ମତେ, ଏଇ କୋଡ଼ିଏ ପଚିଶ ପୃଷ୍ଠା ମତେ ସେତିି ଏଟା ନା ବୋଝ ଲାଗିବ, ଅଳ୍ପ ଅଳ୍ପ ହିଁ ପଢିବି ଭଲସେ ପଢିବି।
ହଁ ଠିକ ତ କହିଲୁ, ଆଉ ତୁ ଯୋଉ ଜିନିଷ ସବୁ ବହିରୁ ପଢ଼ୁ ସେଇ ସବୁ ଜିନିଷ କେବେ ତୁ ତୋର ଜୀବନ ଶୈଳୀରେ ମାନେ କିଛି ତାକୁ ପ୍ରୟୋଗ କରିକି ଦେଖିଛୁ କି? କଣ ମାନେ
ହଁ, ଗୋଟେ ବହିରେ ହୁଁ ଦେଖିଛି ନା, ଗୋଟେ ବହିରେ ସମୟ ପରିଚାଳନା ବିଷୟରେ ପଢିଥିଲି। ଏବେ ମୁଁ ଦିନକୁ କାମ ପୂର୍ବରୁ ଯୋଜନା କରି କରେ।
ବହୁତ ଭଲ କଥା ତ କହିଲୁ, ମୁଁ ମଧ୍ୟ ନୂଆ ନୂଆ ଶବ୍ଦ ଶିଖିକି କଥାବାର୍ତ୍ତା ହାତରେ ବ୍ୟବହାର କରୁଚି ସେଇଟା ମତେ ବୋହୁତ ଭଲ ଲାଗୁଛି।
ବହି କେବଳ କାହାଣୀ ନୁହେଁ ରେ ସେଟା ଆମକୁ ଭାବିବାକୁ ମଧ୍ୟ ଶିଖାଏ ଜାଣିଛୁ।
ହଁ ଠିକ କହିଥିଲୁ, କାରଣ ଗୋଟେ ପ୍ରଶ୍ନରେ ଅନେକ ଉତ୍ତର ଥିବା କଥା ବହିରୁ ହିଁ ଜାଣିବାକୁ ଆମକୁ ମିଳିଥାଏ।
ହୁଁ ତୁ ଲାଇବ୍ରେରୀ ଯାଉ?
ହଁ ମୁଁ ମାସକୁ ଦି ନିହାତି ଦୁଇଥର ଯାଉଛି। ଆଉ ସେଠି ଯୋଉ ଶାନ୍ତ ପରିବେଶ ଥାଏ ସେଇ ପରିବେଶରେ ପଢିବା ପାଇଁ ମତେ ବହୁତ ବଢିଆ ଲାଗେ।
ହୁଁ ମୁଁ ମଧ୍ୟ ଆସନ୍ତା ରବିବାର ତୋ ସହ ଲାଇବ୍ରେରୀ ଯିବାକୁ ଚାହୁଁଛି, କଣ କହୁଛୁ ଯିବା ସାଙ୍ଗ ହେଇ
ହଉ ସାଙ୍ଗ ଠିକ ଅଛି ଚାଲ ଆମେ ଦୁଇ ଜଣ ଏ ଏକା ଏକ ବହି ନେବା ଏବଂ ଶେଷରେ ଆମେ ଆଲୋ ଆମେ ଦୁଇ ଜଣ ଯିବା ମିଶିକି ଆଉ ଏକା ଏକା ବହି ନେଇ ପଢ଼ିବା ତାପରେ ଆମେ ଶେଷରେ ଆଲୋଚନା କରିବା ଆମେ କଣ ପଢ଼ିଲେ ଆଉ ସେଥିରୁ କଣ ଶିଖିଲେ।
ହୁଁ ସେଇଟା କଲେ ଆମକୁ ସେ ସବୁ ନାଇଁ କି ସେହି ଆଲୋଚନା ଦ୍ଵାରା ନୂଆ ଦୃଷ୍ଟିକୋଣ ମଧ୍ୟ ମିଳିବ।
ହଁ ଠିକ କହିଲୁ କାରଣ ବହି ପଢ଼ିଲେ କେବଳ ପରୀକ୍ଷା ପାଇଁ ନୁହେଁ ଜୀବନକୁ ବୁଝିବା ପାଇଁ ମଧ୍ୟ ବହୁତ ସ ସୁଯୋଗ ମିଳିଯିବ।
ହୁଁ।